ହ୍ୟାଲୋ ଭଗିନୀ ନମସ୍କାର।
ପ୍ରଣାମ କୁହ।
ଆଜ୍ଞା କଣ କରୁଛନ୍ତି?
ମୁଁ ଏବେ ଏ ମଧ୍ୟାହ୍ନ ଭୋଜନ ସାରିକି ଶୟନ କରିବାକୁ ଯାଉଥିଲି।
ଓହୋ ଆଉ ଘରେ ସମସ୍ତେ
ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କର ମଧ୍ୟାହ୍ନ ଭଜଣ ସରିଲାଣି।
ହଁ ହଁ ସରିଲାଣି।
ଓହୋ ଠିକ ଅଛି ଆଜି ଖାଦ୍ୟରେ କଣ ହେଇଥିଲା।
ଆଜି କୋବି ତରକାରୀ ଭାତ ଡାଲି କୋବି ତରକାରୀ କଲରା ଆଳୁ ଭଜା ଆଉ ଛତୁ ତରକାରୀ।
ଛତୁ ବେସର ବୋଧେ।
ଆଜ୍ଞା।
ଓହୋ ଠିକ ଅଛି, ଭଲ। ଭଲ ନଗେଇଖିଆ କରୁଥିଲ ଆଉ।
ଆଉ ଆପଣ କଣ ଖାଇଛନ୍ତି। ହଁ ସମସ୍ତେ ଖାଇସାରିଲେଣି।
ମୁଁ ଏଇ ସାଧା ଭୋଜନ କରିଥିଲି ଅରୁଆ ଅନ୍ନ, ଅ ଡାଲମା ଆଉ ଶାଗ ଭଜା, ହୁଁ ଆଳୁଭର୍ତ୍ତା, ଆମ୍ବ ଏଇ ସବୁ ରହି ଥିଲା ଆମର ଆଜି ନଗେଇ ଖିଆରେ ଆଉ।
ଓହୋ ଆଛା।
ହଁ ଆଉ ଆପଣଙ୍କର ଜ୍ୟେଷ୍ଠ ପୂର୍ଣ୍ଣମୀ ସରିଲାଣି।
ହଁ ସରିଲାଣି।
ଆପଣ ଘରର ବଡ ଝିଅ?
ନାଇଁ ନାଇଁ ମୋର ଉପରେ ଆଉ ଜଣେ ବଡ ଭଉଣୀ ଅଛନ୍ତି।
ଓ ତାଙ୍କର ଜ୍ୟେଷ୍ଠ ପୂର୍ଣ୍ଣମୀର ତ ଭଲ ପୋଷାକ ନୂଆ ପୋଷାକ ହେଇଥିବ। କାରଣ ଜ୍ୟେଷ୍ଠ ପୂର୍ଣ୍ଣମୀ ରେ ବଡ ଘରର ବଡ ପୁଅ ଝିଅ ମାନେ ନୂଆ ପୋଷାକ ପିନ୍ଧନ୍ତି।
ହଁ ହେଇଥିଲା।
ଓହୋ। ମୋର ବି ହେଇଥିଲା କାହିଁକି ନା ମୁଁ ଘରର ବଡ ଝିଅ। ସେଥିପାଇଁ ଜ୍ୟେଷ୍ଠ ପୂର୍ଣ୍ଣମୀରେ ମୋ ସବ ନୂଆ ପୋଷାକ ନୂଆ ପୋଷାକ ହେଇଥିଲା ଆଉ ମୁଁ ସେଦିନ ନୂଆ ପୋଷାକ ପିନ୍ଧିକି ମୁଁ ଘରର ଗୁରୁଜନ ମାନଙ୍କୁ ପ୍ରଣାମ କରିଥିଲି। ଆ ଭଗବାନଙ୍କୁୁ ପ୍ରଣାମ କରିଥିଲି। ତାପରେ ସେଦିନ ଆମର ଚକୁଳି ପିଠା ହେଇଥିଲା, ମୋ ମା ବନେଇଥିଲେ ଚକୁଳି ପିଠା ଆଉ ମଟର ତରକାରୀ, ମୁଁ ଖାଇଥିଲି। ତମ ଘରେ ସେଦିନ କଣ ଦ୍ରବ୍ୟ ପ୍ରସ୍ତୁତ ହେଇଥିଲା
ଆମର ପିଠା ହେଇଥିଲା ଆଉ ତରକାରୀ ହେଇଥିଲା
କୋଉ ପିଠା କରିଥିଲେ ଆପଣଙ୍କ ମା
ମୁଁ ଆଡି
ମୁଁ ଆଣ୍ଡି ପିଠା ଗୁହାଣ୍ଡି ପିଠା ଟ କେମିତି କରାଯାଏ ଜାଣି ନାହାନ୍ତି ମୁଁ କହିଦଉଛି
ହଁ କୁହନ୍ତୁ
ଅ ଗୋଟେ ଯୋଉ ଦିନ ଆପଣ ପିଠା କରିବେ ତା ପୂର୍ବ ଦିନ ରାତିରେ ବିରି ଏବଂ ଅରୁଆ ଚାଉଳକୁ ଅଲଗା ଅଲଗା ଭିଦେଇକି ରଖିବେ ଯେମିତି ଯଦି ଆପଣ ଗୋଟେ କେଜିୋ କେତେ କିଲୋଗ୍ରାମ ଅରୁଆ ଚାଉଳ ନଉଛନ୍ତି ସେଥିରେ ଅଧା କିଲୋଗ୍ରାମ ବିରି ନେବେ ତାକୁ ଅଲଗା ଅଲଗା ବତୁରରେଇକି ରଖିବେ ତା ପରଦିନ ସକାଳେ ପିରି ଆଉ ଚାଉଳକୁ ଅ ମିଶେଇକି ବାଟିଦେବେ ଶିଳ ବଟା କରିଦେବେ ଶିଳ ବା ଶିଳରେ ବାଟି ସାରିଲା ପରେ ଗୋଟେ ହାଣ୍ଡି ନେବେ ତାକୁ ଚୁଲିରେ ବସେଇବେ ୁ ହାଣ୍ଡି ର ମୁହକୁ ଗୋଟ ଗୋଟେ କପଡରେ ବାନ୍ଧି ଦେବେ ବାନ୍ଧି ସାରିଲା ପରେ ସେ ବିରି ଚାଉଳର ବଟାକୁ ପ୍ରଥମେ ସେ କପଡ଼ା ଉପରେ ଦେଇଦେବେ ତାପରେ ଯଦି ଆପଣ ନଡିଆ ପୁର କିମ୍ବା ଛେନା ପୁରର ପିଠା କରିବାକୁ ଚାହୁଁଛନ୍ତି ତ ଗୋଟେ ପରସ୍ତ ଉ ବିରି ଚାଉଳ ବଟା ଦେବେ ତା ମଝିରେ ଉ ନଡିଆ ଛେନା ମିଶା ପୁର ଭାଜିକି ତା ଉପରେ ମୁହାଣ୍ଡିର ସେ ଚ ସେ ବିରି ବଟା ଉପରେ ଦେଇଦେବେ ତା ଉପରେ ଆଉ ଗୋଟେ ପରସ୍ପର ବିରି ଚାଉଳ ବଟା ପୁଣି ଥରେ ଦେଇଦେବେ ତା ଉପରେ ଗୋଟେ ଥାଳି ଢାଙ୍କୁଣୀ କରିକି ଘୋଡେଇ ଦେବେ ଦଶ ମିନି ଦଶ ମିନିଟ ପନ୍ଦର ମିନିଟ ପରେ ସେ ଢାଙ୍କୁଣୀ ଖୋଲିକି ଗୋଟେ ଗୋଟେ ଚାମଚ ସାହାଯ୍ୟରେ ସେ ପିଠାର ମଧ୍ୟରେ ଫୁଟେଇକି ଦେଖିବେ ଯଦି ଆଣ ଲାଗୁଥିବ ଚାମଚରେ ତାହେଲେ ଦେଖିବେ ପିଠାଟି ହେଇନି ପୁଣି ଥରେ ଢାଙ୍କୁଣୀକୁ ଘୋଡାଇକି ରଖି ଦେଖିଦେବେ ଯଦି ସେ ପିଠା ଭିତରେ ଚାମଚ ପୂରେଇଲେ ରହୁିବ ଆଣ ରହୁନଥିବ ପିଠାର ଆଣ ଲାଗୁନଥିବ ଚାମଚ ତାହେଲେ ଦେଖିବେ ମୁହାଣ୍ଡି ପିଠାଟି ପ୍ରସ୍ତୁତ ହେଇଯାଇଛି ତାକୁ ଗୋଟେ ପାତ୍ରରେ କାଢିକି ଛୋଟ ଛୋଟ ଖଣ୍ଡ କରି କରି କାଟିକି ଆପଣଙ୍କ ଘରେ ଯିଏ ବି ଉ ସଦସ୍ୟ ଅଛନ୍ତି ତାକୁ ଖାଇବା ପାଇଁ ଦେବେ ଏବେ ଜାଣିପାରିଲେ ତ ମୁହାଣ୍ଡି ଭିତରେ
ହଁ ହଁ ହଁା ହଁ ଜାଣିପାରିଲି ଆଉ ମୁଁ ମା ବନାନ୍ତି ମୁଁ କେବେ ଦେଖିନଥିଲି ତ ସେଥିପାଇଁ ଜାଣି ପାରିନଥିଲି
ଓହୋ ମୁହାଣ୍ଡି ପିଠାର ଅଲଗା ଅଲଗା ଅମ ଅଛି ଯେମିତି କିି ପୁରଦିଆ ମେ ମୁହାଣ୍ଡି ନଡିଆ ଛେନା ପୁରଦିଆ ମୁହାଣ୍ଡି ମସଲା ମୁହାଣ୍ଡି କଲେ ସ ଆପଣ କରିପାରିବେ ଆଳୁରେ। ମସଲା ପ୍ରସ୍ତୁତ କରିକି ଅ ସେଇ ମୁହାଣ୍ଡି କରିପାରିବେ କୋବିର ମୁହାଣ୍ଡି ବି କରିପାରିବେ ଅଲଗା ଅଲଗା ପ୍ରକାରର ମୁହାଣ୍ଡି ଆମ ଓଡିଆ ଘର ମାନଙ୍କରେ ହୁଏ। ଆପଣ ଖାଇଛନ୍ତ ନ୍ତିନା ମୁଁ ମୁଆଣ୍ଡି କେମିତି ସ ଅମ ନଡିଆ ପୁର ଦିଆ ମୁଆଣ୍ଡି।
ହଁ ବହୁତ ସ୍ଵାଦିଷ୍ଟ ଲାଗେ ବହୁତ ସ୍ଵାଦିଷ୍ଟ ଲାଗେ।
ଓହୋ ଭଲ ଲାଗେ ନାହିଁ ମୁଁ ମଧ୍ୟ ଖାଇଛି ଆଉ ମୁଁ ମୁହାଣ୍ଡି ପିଠା ଦୁଇ ତିନି ଥର ମଧ୍ୟ ବନେଇଛି ମୋ ମା ମତେ ସବୁ ସରଞ୍ଜାମ ଦେଇ ଦିଅନ୍ତି ସବ ମୁଁ ଯୋଗାଡ କରିକି ମୁଁ ତାକୁ ମୁହାଣ୍ଡି ପିଠା ଆମ ଚୁଲିରେ କରେ। ଚୁଲିର ରନ୍ଧା ବହୁତ ସ୍ଵାଦିଷ୍ଟ ଲାଗେ।
ତୁମକୁ ତାହେଲେ ରୋଷେଇ ଆସେ।
ହଁ ମତେ କିଛି କିଛି ରୋଷେଇ ଆସେ ବାକି କିଛି କିଛି ରୋଷେଇ ଆସେ ନାହିଁ ମୁଁ ମୋ ମାଙ୍କଠୁ ସେଗୁଡାର ପ୍ରସ୍ତୁତି ପ୍ରଣାଳୀ ଶିଖେ। ଗୋଟେ ଗୋଟେ ର ସାମ। କଣ କଣ ଉମ ଦରକାର ସାମଗ୍ରୀ ମୋ ମାଙ୍କ ଠାରୁ ମୁ ପଚାରି କି ବୁଝେ ମୋ ମା ମତେ ତାକୁ ଅତ୍ୟନ୍ତ ଭଲ ଭାବରେ ବୁଝେଇ ଦିଅନ୍ତି ଯାହା ଫଳରେ କି ମୁଁ ତା ପରବର୍ତ୍ତୀ ସମୟରେ ସେଇଟାକୁ କରିପାରେ।
ଆପଣ ପଖାଳ ଖାଇବାକୁ ଭଲ ପାଆନ୍ତି ରାଇଟ।
ହଁ ତ। ଖାଳ ତ ମୁଁ ଖାଏ ମୋର ପ୍ରିୟ। ପଖାଳ ଟା ପଖାଳ ମୋର ପ୍ରିୟ ପଖାଳ ଶାଗ ଭଜା ବଢି ଚୁରା ଲେମ୍ବୁଝୋଳ ଏଇଗୁଡା ସବୁ ମୋର ପ୍ରିୟ। ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ?
ମତେ ବି ପଖାଳ ଖାଇବାକୁ ଭଲ ଲାଗେ। ମୁଁ ବର୍ଷକୁ ବାର ମାସ ପଖାଳ ଖାଏ।
ବର୍ଷା ଦିନରେ ପଖାଳ ଖାଆନ୍ତି।
ହଁ ବର୍ଷା ଦିନରେ ବି ପଖାଳ ଖାଏ।
ଆନ୍ତି।
ହାଲୋ।
ଶୀତ ଦିନରେ ବି ପଖାଳ ଖାଆନ୍ତି।
ହଁ ଶୀତ ଦିନରେ ବି ପଖାଳ ଖାଏ।
କଷ୍ଟ ଭୋ ଛାଡିକି ଗୋଟେ ଦିନ ବି ରହି ହବନି ଯେତେ ବି ଖରା ଗରମ ହଉ କି ପାଗ ଯେ ଯୋଉପରି ପ୍ରକାରର ହଉ ପକାଳଟା ସବୁଦିନ ଦେହ ପାଇଁ ହିତକର ଆଉ ବହୁତ ଭଲ ମଧ୍ୟ। ଆଉ କଣ ଆପଣ ଶୟନ କରିବାକୁ ଯିବେ ନାହିଁ କି?
ହଁ ଆଉ ଟିକେ ଗଲେ ଯିବି।
ଅଳ୍ପ ସମୟ ଉମ ପରେ ଆପଣ ଶୋଇବେ।
ଆଜ୍ଞା।
ଓ ହୋ।
ଆ ଆପଣଙ୍କ କ ସମୟ ହେଇଗଲାଣି ଆପଣ ଆଜ୍ଞା।
ନାଇଁ ନାଇଁ ସମୟ ହେଇନାହିଁ କିନ୍ତୁ ସମୟ ଏବେ ହେଇଛି ତିନିଟା ଚାଳିଶ।
ଓହୋ।
ହଁ।
ଆମର ଯୋଉ ପଖାଳ କଥା ଆମେ ଗପୁଥିଲେ କଥା ହଉଥିଲେ। ପଖାଳ ର ଗୋଟେ ଢଗ ଅଛି ପଖାଳ ଅଟେ ସାର। ପଖାଳ ସାର ଅଟେ, ଜାଣେ ଏକା ବେଳେ ହରେ କ୍ଷୁଧା ତୃଷା ବେନି।
ହଁ ତାର ଅର୍ଥ ମଧ୍ୟ କହିଦିଅନ୍ତୁ।
ତାହାର ଅର୍ଥ ହଉଛି, ପଖାଳରେ ପଖାଳ ଖାଇଲେ ଏକା ବେଳେ ଭୋକ ଏବଂ ଶୋଷ ମେଣ୍ଟିଯାଏ।
ହଁ ଏହାର ଅର୍ଥ ହେଉଛି। ପଖାଳ ଖାଇ ପଖାଳରେ ବହୁତ ପ୍ରକାରର ସାର ଥାଏ, ଯାହାକି ଆମ ଦେହ ପାଇଁ ବହୁତ ହିତକାରୀ। ଆମ ଦେହକୁ ସେ ବହୁତ ସାର ଦେଇଥାଏ। ଯୋଗେଇ ଥାଏ, ଆଉ ପଖାଳ ଖାଇବା ଦ୍ଵାରା ଆମର କ୍ଷୁଦା ମାନେ ସେ ଉଁ। ଭୋକ ତୃଷ୍ଣା ମାନେ ଶୋଷ। ତ ଭୋକ, ଶୋଷ ବେନି। ବେନି ମାନେ ଦୁଇଟି। ଦୁଇଟି ଯାକ କ୍ଷୁଦା ଆଉ ତୃଷ୍ଣା, ଭୋକ ଏବଂ ଶୋଷ ଦୁଇଟି ଯାକ ମେଣ୍ଟିଯାଏ। ଏହାର ଅର୍ଥ ହେଉଛି ଏଇଟା।
ଆପଣ ଠିକ କହିଲେ।
ହଁ, ମୁଁ ଜାଣିଥିଲି। ଏହା ମୋ ବାପା ମତେ ବୁଝାଇ ଦେଇଥିଲେ ଥରେ। ସେଇ ଦିନଠୁ ମୋର ଏଇଟା ମନେ ରହିଯାଇଛି।
ଆମ ସ୍କୁଲ ରେ ପଢା ହେଇଥିଲା।
ହଁ ଆପଣଙ୍କ ବିଦ୍ୟାଳୟ ଆପଣ ଆପଣଙ୍କ ଗ୍ରାମ ବିଦ୍ୟାଳୟରେ ପଢୁଥିଲେ କି?
ହଁ
ଓହୋ
ଆମ ଗ୍ରାମ ବିଦ୍ୟାଳୟରେ ମୁଁ ପଢ଼ୁଥିଲି।
ଥିଲେ
ହଁ।
ଭଲ। ସବୁ ଗ୍ରାମ ମାନଙ୍କରେ ବିଦ୍ୟାଳୟ ରହିବା ନିହାତି ଆବଶ୍ୟକ ଯାହା ଫଳରେ କି ଛୋଟ ଛୋଟ ପିଲାମାନେ ଦୂର ଜାଗାକୁୁ ଯାଇକି ପାଠ ପଢିବାକୁ ପଡିବନି। ସେମାନେ ଚି ଭଲ ଭଲ ଭଲ ପାଠ ପଢିପାରିବେ ପ୍ରାଥମିକ ଶିକ୍ଷା ପାଇବେ ଉଁ ତାପରେ ନିଜେ କମ ବାଟରେ କୁମ ବିଦ୍ୟାଳୟ ହେଲେ ସେମାନେ ନିଜେ ଯିବା ଆସିବ ଯିବ ଆ ଆସିବା ପାଇଁ ବି ସହଯୋଗୀ ହେବେ। ଅନ୍ୟ କାହାର ମ୍ ଅନ୍ୟ କାହାର ସାହାଯ୍ୟ ନବା ପାଇଁ ସେମାନଙ୍କୁ ପଡିବନି ସେମାନେ ଛୋଟ ବେଳୁ ନି ଆତ୍ମନିର୍ଭର ହେବା ମଧ୍ୟ ଶିଖିବେ। ଏବେ ରଖୁଚି ଆପଣଙ୍କ ସହିତ ମୁଁ ପରେ କଥାବାର୍ତ୍ତା କରିବି। ଆପଣ କଲଟି କାଟନ୍ତୁ।